ଆଜ୍ଞା ନମସ୍
ନମସ୍କାର।
କଣ କରୁଛନ୍ତି?
ଏଇ ବସିଛି ଆଉ।
ଆଛା।
ତମେ କଣ କରୁଛ?
ନାଇଁ ମୁଁ ବି ସେମିତି ବସିଥିଲି ଆଉ। ଫାଙ୍କା ବସିଥିଲି ସେଥିପାଇଁ କହିଲି ଟିକେ କଲ୍ କରିକି କିଛି ଗୋଟେ ବିଷୟରେ ବୁଝିବାର ଅଛି। କଲ କରିକି ଟିକେ ଆମେ କଥା ହେଇଯାଇଥିଲେ ଭଲ ହେଇଥାନ୍ତା।
କହୁନାହାନ୍ତି
ନାଇଁ ଏମିତି ନାରୀ ଶିକ୍ଷା ବିଷୟରେ କିଛି ଟିକେ ଜାଣିବାକୁ ଚାହୁଁଚି। ମାନେ ଯେମିତି ଆମ ସମାଜରେ ନାରୀର ଶିକ୍ଷା ଟା କେତେ ଗୁରୁତ୍ୱପୂର୍ଣ୍ଣ? କଣ ରହୁଛି ତାର ସୁବିଧା ବା ଅସୁବିଧା ସେଥିପାଇଁ।
ଓହୋ।
ହଁ
ନାରୀ ଶିକ୍ଷା ବିଷୟରେ ଯେତେ କହିଲେ ବି ତ ସରିବନି। ପ୍ରଥମ କଥା ହଁ।
ସମାଜରେ ହୁଁ କୁହନ୍ତୁ
ଆଗରୁ ନାରୀ ମାନଙ୍କୁ ପ୍ରାୟତଃ ଶିକ୍ଷାଗତ ଯୋଗ୍ୟତା ଦିଆ ଯାଉନଥିଲା।
ହଁ
କମ ବ ବୟସରୁ ତାଙ୍କର ବିବାହ କରାଇ ଦିଆଯାଉଥିଲା।
ହଁ
ଯାହା ଫଳରେ ସିଏ ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଳ ରହୁଥିଲେ।
ହଁ ହଁ! ଯେମିତି ଆମର ସମାଜରେ କିନ୍ତୁ ପୁରୁଷ ନାରୀର କର୍ତ୍ତବ୍ୟ ସବୁଠି ସମାନ ଭାବରେ ଦେଖା ଯାଉଛି। କିନ୍ତୁ ଯେତେବେଳେ ନାରୀର ଶିକ୍ଷା ଉପରେ କଥା ଆସୁଛି ବା ନାରୀର ସମ୍ମାନ ଉପରେ କଥା ଆସୁଛି ସବୁ ଜାଗାରେ ପୁରୁଷର ସ୍ଥାନ ଟା ଉପରେ ରହୁଛି ନାରୀକୁ ତଳେ ରଖାଯାଉଛି କାହିଁକି ନା ନାରୀ ଶି କ୍ଷିତ ନୁହେଁ ନାରୀ ରୋଜଗାର କରୁନି। ସେଥିପାଇଁ ନାରୀ କୁ ସବୁ ସବୁବେଳେ କାହାର ଅଧୀନରେ ରହିବାକୁ ପଡୁଛି।
ହଁ ଅଁ।
ଯେମିତିକି ଆମର ଆଗ ଆଗ କାଳରେ ଲୋକମାନେ କେମତି ଆପଣ କହିଲେ କି ନାରୀ ମାନଙ୍କୁ ଶିକ୍ଷା ଘରୁ ବାହାର କରିବାକୁ ଦିଆଯାଉ ନଥିଲା ସେମାନେ ତ ପାଠ ପଢୁ ନଥିଲେ। ମୋର ସେମିତି ମୋ ଜେଜେମା ସିଏ ବହୁତ ମାନେ କମ ବୟସରେ ତାଙ୍କର ବାହାଘର ହେଇଯାଇ ଥିଲା। ସେମାନେ କଣ କୁହନ୍ତି ନା ଆମେ ତୃ ତୃତିୟ ଚତୁର୍ଥ ଯାଏ ପାଠ ପଢିଛୁ କେହି କେହି ଅଛନ୍ତି ସ୍କୁଲ ବି ଯାଇନାହାନ୍ତି।
ହଁ! ସେତେବେଳେ ଚାଟଶାଳୀ ବି ପଠା ଯାଉନଥିଲା ଘରେ ରଖା ହଉଥିଲା ପାଠ ପଢେଇବାକୁ ଦିଆ ଯାଉନଥିଲା। ଆଉ କିନ୍ତୁ ସେମାନେ ବୁଝୁନଥିଲେ ଯେ ଗୋଟେ ନାରୀ ଶିକ୍ଷିତ ହବା ନିହାତି ଦରକାର ପୁରୁଷ ଠାରୁ। କାରଣ ସେ ନିଜେ ଶିକ୍ଷିତ ହେଲେ ପରିବାରକୁ ଶି ଶିକ୍ଷିତ କରାଏ। ପରିବାର ଶିକ୍ଷିତ ହେଲେ ଏଁ ସମାଜ ଶିକ୍ଷିତ ହେବ ସେ କଥା ସେମାନେ ବୁଝିପାରନ୍ତିନି।
ଶିକ୍ଷିତ ହଉଛି ସେ ତାର କେବଳ ତାର ରୋଜଗାର ର ପନ୍ଥା ଦେଖୁଛି କି ପରିବାର ଟାକୁ କେମିତି ପୋଷିବ ସେ ବ୍ୟବସ୍ଥା କରୁଛି। କିନ୍ତୁ ଗୋଟେ ନାରୀ ଶିକ୍ଷିତ ହେଲେ ସେ ତା ସମାଜକୁ ସହିତ ତା ପରିବାର ପ୍ରଥମେ ତା ପିଲାମାନଙ୍କୁ ଶି ଥିଲା। ପିଲାମାନଙ୍କୁ ପାଠ ପଢେଇଲେ ତାର ତାଙ୍କୁ କେମିତି ଭଲ ସଂସ୍କାର ଦେବେ ସମାଜରେ କେମିତି ଚଳିବେ। ଏ ସବୁ ଜିନିଷ ଶିଖେଇଲେ ତ ଏଇଠି ସମାଜରେ ନାରୀର ବେଶୀ ଦାୟିତ୍ବ ରହୁଛି ନା ନାରୀ ମାନେ ନାରୀ ଶିକ୍ଷା ଟା ଅଧିକ ଗୁରୁତ୍ୱପୂର୍ଣ୍ଣ ରହୁଛି କିନ୍ତୁ ଆମ ସମାଜରେ ସେଇଟାକୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଦିଆଯାଉନି। ହଁ! କିନ୍ତୁ ଏବେ ସେଇଟା ଟିକେ ବଦଳିଲାଣି।
ଏବେ ଟିକେ ବଦଳିଛି କିନ୍ତୁ ପୁରା ଏବେ ବି ଆମେ ସ୍ଵାଧୀନ ହେଲେ ବି ଇଁ ଆମର କିଛି ସ୍ଵାଧୀନତା ନାହିଁ ଏବେ ବି ନାରୀ ମାନେ ସନ୍ଧ୍ୟା ହେଲେ ଉଁ ଘରକୁ ଫେରିବେ ଘରୁ ବାହାରିବା ଘରୁକୁ ଫେରିବା ମଧ୍ୟ ବିପଦଜନକ ବୋଲି କୁହାଯାଇଛି।
ହଁ।
ଗୋଟେ ନାରୀ ପାଇଁ ଯେମିତି ମାନେ ଏବେ ବେ ସେମିତି ହେଲାଣି ବହୁତ। ବହୁତ ଜାଗାରେ ହେଲାଣି ନାରୀ କୁ ବହୁତ ଆଗକୁ ଛଡା ଯାଉଛି ପାଠ ପଢୁଛନ୍ତି। ବହୁତ ବଡ ବଡ ଚାକିରିରେ ବହୁତ ବଡ ବଡ ପଦରେ ମଧ୍ୟ ରହିଲେଣି। କିନ୍ତୁ ଆଉ କିଛି ଜାଗା ଅଛି ଯୋଉ ଜାଗାରେ ଏସବୁ ଜିନିଷ ପହଞ୍ଚିନି। ଏବେବି ସେମାନଙ୍କୁ ସେମିତି ରଖାଯାଉଛି।
ଏମିତି ବହୁତ ଜାଗାରେ ମଧ୍ୟ ଅଛି ନାରୀ ମାନଙ୍କ ସହିତ ବି ଏଁ ଏଁ ଏମିତି ବି ବାହାରିବାକୁ ପୋଷାକ ଏସବୁ ଉପରେ ମଧ୍ୟ ବି ଇ ସେମାନଙ୍କର କଟକଣା ହଁ
ପୋଷାକରୁ ଲୋକମାନେ ତାକୁ କୋଉ ଭଳିଆ ପୋଷାକ ପିନ୍ଧୁଚି କେମିତି ବାହାରକୁ ଯାଉଚି ଏସବୁ ରୁ ବି ଲୋକମାନେ ତାକୁ
ଆକ୍ଷେପ କରିକି କହୁଛନ୍ତି ଦେଖୁ ହଁ ନହେଲେ ଆକ୍ଷେପ କରିକି ମଧ୍ୟ କହୁଛନ୍ତି ଏସବୁ ଜିନିଷକୁ
ଆଉ କିଛି ଜାଗାରେ କିଛି ଲୋକ ଏମିତି ନାରୀ ସି ନାରୀର ଶିକ୍ଷା ଆ ବା ନାରୀର ସମ୍ମାନ ଏମିତି ଆଗକୁ ଗଲେ ବି ନାରୀ ମାନେ ଆଗକୁ ଗଲେ ବି କିନ୍ତୁ କିଛି ଜଣ ଅଛନ୍ତି ୟାକୁ ଖରାପ ଇଏରେ ବ୍ୟବହାର କରୁଛନ୍ତି କିଛି ଜଣଙ୍କର ଭଲ ଇଏରେ ବି କାମ କରୁଚ଼ନ୍ତି ଯେମିତି କିି ଗୋ ନାରୀ ମାନେ ଏବେ ଗୋଟେ ସମ ଆଗେ ଗୋଟେ ସମାଜରେ ପୁରୁଷ ଖାଲି ରୋଜଗାର କରୁଥିଲା ନାରୀ ଘର କାମ କରୁଥିଲା କିନ୍ତୁ ଏବେ ଗୋଟେ ଆଡୁ ସୁବିଧା କଣ ହଉଛି ନା ପୁରୁଷ ବି ରୋଜଗାର କରୁଚି ନାରୀ ବି ରୋଜଗାର କରୁଚି ଗୋଟେ ପରିବାର ଚଳିବାରେ ବହୁତ ସାହାଯ୍ୟ ହଉଛି ଦି ଜଣଙ୍କର ରୋଜଗାର ହେବା ଦ୍ଵାରା ପିଲାମାନେ ହୁଅନ୍ତୁ ଗୋଟେ ଘରର ଭଲ ଭଲରେ ସେମାନେ ଚଳି ପାରୁଚ଼ନ୍ତି।
ହୁଁ। ଏବେ ଆଗରୁ ସେ ଭାବନ୍ତି ଯେ ନାରୀ ଗୋଟେ କୋଠରୀ ଭିତରେ ର ରହିବା ଜିନିଷ
ହୁଁ।
ସିଏ ରହିବେ ରୋଷେଇବାସ କରିବେ ଆମକୁ ଖାଇବା ପିଇବାକୁ ଦେବେ ଆମର ସେବା କରିବେ। ଏସବୁ ସେମାନେ ଭାବନ୍ତି କିନ୍ତୁ ସେଟା ଭାବିବା ଭୁଲ କଥା। ନାରୀ ବି ସବୁ କିଛି କରିପାରିବ ସେ ସେ ଚିନ୍ତାଧାରା ରଖିବା ତାଙ୍କର ନିହାତି ଦରକାର।
ଦରକାର ଯୋଉଟା କି ଅତ୍ୟନ୍ତ ଜରୁରୀ ବି ଯେ ଯୋଉ ଜିନିଷ ଆମେ ଏବେ କଥା ହେଲେ। ସିଏ ଶିକ୍ଷିତ ହେଲେ ହିଁ ନିଜ ପରିବାରକୁ ତ ଶିକ୍ଷିତ କରିବ ନହେଲେ ତା ଆଗ ପିଢି କେମିତି ଶିକ୍ଷିତ ହେବେ?
ହଁ ସେଥିପାଇଁ ବି ସେ ଆଗରୁ ବି ଶିକ୍ଷିତ ନଥିଲେ ସମସ୍ତେ ପ୍ରାୟ। ଦେଖିବେ ଯେମିତି ସେ ପୁରୁଷ ମାନେ କିଛି କିଛି ପଢୁଥିଲେ ନାରୀ ମାନେ କିଛି ଏ ମାନେ ନିଜ ନାମ ବି ଲେଖି ପାରନ୍ତେନି କାରଣ ସେମାନେ କିଛି ଶିଖିିନଥିଲେ ଆଉ ଶିଖିଥିଲେ କିଛି ନା କିଛି ହେଇଥାନ୍ତା ସେ ନାମ ବି ଲେଖି ପାରୁନଥିଲେ କିଛି। ଏବେ ଯାହା ହଉ ସେ ସବୁ ଉ ଟିକେ ଉନ୍ନତି କଲାଣି। ସେମାନେ ଆଉ କେହି ନିଜ ନିଜ ନାମ ହାମ ଲେଖିବା ଠାରୁ ଆରମ୍ଭ କରି ବିଦ୍ୟାଳୟ
ଏବେ ଏଇଟା ଆମ ପିଢିରେ ଏଇଟା ହେଇଗଲାଣି ଆମ ପିଢିରେ ହେଇଗଲାଣି ଯେମିତି କି ମାନେ ଆଗା ପୂର୍ବ ପିଢିରେ ଯାହା ଥିଲା ଯେମିତି ଲାଗୁଛି କି ଆମ ପିଢିରୁ ଏବେ ଯୋଉ ମା ମାନେ ଅଛନ୍ତି ସେମାନେ ତାଙ୍କ ପିଲାମାନଙ୍କୁ ପୁଅ ମାନଙ୍କୁ ଝିଅ ମାନଙ୍କୁ ଆଗକୁ ବଢିବାକୁ ସାହାଯ୍ୟ କରୁଛନ୍ତି ପାଠ ପଢୁ ଛନ୍ତି, ଆଗକୁ ଧୀରେ ଧୀରେ ସେଇଟା ଆହୁରି ଅଧିକ ମଜବୁତ ହବ।
ଏଟା ଜେଜେମା ହାରିକାଙ୍କ ପିଢିରେ ଜମା ବି ନଥିଲା ତାପରେ ଆସ୍ତେ ଆସ୍ତେ ଟିକେ ମାମ୍‌ ବୋଉ ମା ହେରିକା ଙ୍କ ପିଢିରେ ଟିକେ ଆସିଲା ଏବେ ସମସ୍ତେ ଭାବୁଚନ୍ତି ଯେ ନିହାତି ଉଚ୍ଚ ଶିକ୍ଷିତ ହବା ନିହାତି ଦରକାର।
ଦରକାର, ତାପରେ ଯେମିତି ବିବାହ ପରେ ନାରୀ ନିର୍ଯାତନା ମିଳୁଛି। କିମ୍ବା ବାହାଘର ପୂର୍ବରୁ। ଝିଅଟା ଯେମିତି ବାହାଘର ପୂର୍ବରୁ ବାପା ବାପା କୋଉଠି ଗୋଟେ ଡ୍ରେସ କିଣିବାର ଅଛି କି ଗୋଟେ ପାଉଡର କିଣିବାର ଅଛି ଗୋଟେ ଟିକିଲି କିଣିବାର ଅଛି ବାପାଙ୍କୁ ପଇସା ମାଗୁଥିଲା ପୁଣି ବାହାଘର ପରେ ତା ସ୍ଵାମୀ କି ମାଗିବ। ଏମିତି ଚାଲିଥିଲା କିନ୍ତୁ ଏବେ ପିଲାମାନେ ଝିଅମାନେ ନିଜେ ରୋଜଗାର କରିକି ନିଜ ଖର୍ଚ୍ଚ ହଉ ବା ନିଜେ ନିର୍ଭରଶୀଳ ହେଇ କୋଉଠିକି ବୁଲିବାକୁ ଯାଉଛନ୍ତି କଣ କରୁଛନ୍ତି। କଣ ଖାଉଛନ୍ତି ସବୁ ଜିନିଷ ଟିକେ ଟିକେ ଧୀରେ ଧୀରେ ବଦଳୁଛି।
କିନ୍ତୁ ଏଇ ଜିନିଷ ଜମା ବଦଳି ପାରିଲାନି ଆଜି ବି ଗୋଟେ ଯଦି ଝିଅ ଜନ୍ମ ହଉଛି ଗୋଟେ ଘରେ ଲୋକଙ୍କର ସେତିକି ଖୁସି ନଥାଏ କାହିଁକି କେଜାଣି ମୁଁ ବି ଜାଣିପାରେନି।
ଚିନ୍ତାଧାରା ଲୋକମାନଙ୍କର ବଦଳିନି। ଯୋଉଟା କି ଗୋଟେ ଝିଅ ଜନ୍ମ ହେଲେ ଖୁସି ହଉନାହାନ୍ତି କିନ୍ତୁ କଣ କୁହନ୍ତି ନା ଯୋଉ ଘରେ ନାରୀ କୁ ପୂଜା ଯାଏ ଘରେ ପୂଜା କରାଯାଏ ସେ ଘରେ ଦେବତାଙ୍କ ରହଣୀ ସ୍ଥଳ ସେ ଜାଗାଟା ଲକ୍ଷ୍ମୀ ସେ ରେ ବାସ କରନ୍ତି କିନ୍ତୁ ଗୋଟେ ଝିଅ ଜନ୍ମ ହେଲେ ଲୋକମାନେ ମନ ଦୁଃଖ କରୁଛନ୍ତି।
ମନ ଦୁଃଖ କରିଛନ୍ତି ମାନେ କଣ ତାଙ୍କର ସିଏ ଭାବୁଛନ୍ତି ମୁଁ କିଛି ଜାଣିପାରୁନି ଝିଅଟେ ହେଲେ କଣ ସବୁ ପଡିଯାଏ?
ନାଇଁ ଯୋଉ ଜିନିଷ ଟା ଅଛି ଆମର ଯୋଉ ଯୌତୁକ ପ୍ରଥା ଅଛି ଏବେ ପର୍ଯ୍ୟନ୍ତ ବି ବନ୍ଦ ହେଇନି ଗୋଟେ ଝିଅ ବାହାହେଲେ ମୋର ଗୋଟେ ଏ ସାଙ୍ଗ ତାର ବାହାଘର ହେଲା। ତାଙ୍କ ଶାଶୁ ଘରେ ପ୍ରଥମରୁ କହିଲେ ଆମର କିଛି ଦରକାର ନାହିଁ କିଛି ନବୁନି। ଠିକ ବାହାଘର ବେଳେ କଣ? ନା ଆମକୁ ଏଇ ଜିନିଷ ଦବ, ଆମର ବନ୍ଧୁବାନ୍ଧବ ସମସ୍ତଙ୍କ ପାଇଁ ଡ୍ରେସ ପଟା ଦବ। ସବୁ ପ୍ରକାର ଜିନିଷ ଡିମାଣ୍ଡ କଲେ ସେ ଝିଅ ଘରେ ତାର ଇଚଛା ନଥିଲେ ବେଶୀ ଚାହୁଁଥିବ ବାପା ମାଙ୍କୁ କଷ୍ଟ ନଦିଏ। କିନ୍ତୁ ବାପା ମା ଝିଅ ବାହାଘର କରିବା ଇଏରେ ଯାହା ରହିବ ସବୁ ଜିନିଷ କଷ୍ଟ ହଉ ଯାହା ହଉ ସବୁ ଜିନିଷ ଦେବେ ନା ଦେବେନି?
ଯୌତୁକ ପ୍ରଥାଟା ବନ୍ଦ କରିବା ପ୍ରଥମ ନିହାତି ଦରକାର। କଣ ଦରକାର ତମ ଘରେ କଣ କିଛି ଜିନିଷ ନାହିଁ।
ଯୌତୁକ ନାଁ ନ କହିକି ଖୁସିରେ ଆପଣ ଯାହା ଦେବେ। ଆରେ ଖୁସିରେ ଯାହା ଟା ଦେବେ ସେଇ ଜିନିଷ ଭିତରେ ଆପଣଙ୍କର ସେମିତି କିଛି ଅଛି କି ସୀମିତ ତ କିଛି ଅଛି କି ଆମେ କିଛି କଣ ଦବୁ କଣ ଦବୁନି ସେମିତି କିଛି କିଛି ନାଇଁ ଏମିତି କିି ବାହା ହେଇକି ଶାଶୁ ଘରକୁ ଗଲା ପରେ କହିଦେବେ କଣ? ନା ତମ ଝିଅ କଣ ଆଣିଥିଲା କି, କି ଏଇ ଜିନିଷ ଟା ତୁ ଆଣିନୁ।
କନ ଆଣିବା କଣ ଦରକାର ନିଜ ଘରେ କଣ ସେ ସବୁ ଜିନିଷ ନାହିଁ ଅନ୍ୟକୁ ହ ମାନେ କହିବାର କଣ ଅଛି ପୁଣି ଆପଣ ମାନେ ଘରେ ସେମାନେ ରହୁଛନ୍ତି ସେମାନେ ପୁଣି ଚଳୁଉଛନ୍ତି ନା ନାଇଁ ସବୁ ଜିନି ଶ ଅଛି ଚଳୁଛନ୍ତି ନା ଇଏ ଗଲେ ହିଁ ଚଳିବ ଏସବୁ ଅଛି କି?
ଆଣିଲେ। ତମ ପୁଅ ମାନେ କିଛି ନାହିଁ ଝିଅ ନେଲେ ହିଁ ତମ ପୁଅ ଚଳିବ।
ହଁ ଏସବୁ ନିହାତି ବନ୍ଦ କରିବା ଦରକାର।
ସବୁ ବନ୍ଦ ହେଲେ ହିଁ ଏଇ ଯୋଉ ଝିଅର ଝିଅକୁ ବୋଛ ବୋଲି ଭାବିକି ତ ଖୁସି ହଉନାହାନ୍ତି ନା, ଗୋଟେ ଝିଅ ଜନ୍ମ ହେଲେ ତାର ଜନ୍ମ ଠାରୁ, ପାଠ ପଢା ଠାରୁ, ବଡ ହବା ପର୍ଯ୍ୟନ୍ତ ଯେତିକି ଖର୍ଚ୍ଚ କରିବେ ପୁଣି ବାହାଘର ଯେତିକି ଖର୍ଚ୍ଚ କରିବେ ଏଇ ସବୁକୁ ଭାବିକି ଡରି ଯାଉଛନ୍ତି ଯୋଉଥି ସେଥିପାଇଁ କି ଜନ୍ମ ହେଲେ, ଝିଅ ଜନ୍ମ ହେଲେ, ଲୋକମାନେ ଖୁସି ହଉନାହାନ୍ତି।
ହଁ ସେ ସମସ୍ତେ ଆ ଜଣେ ଜଣେ କରି ଏସବୁ ନିହାତି ବୁଝିବା ଦରକାର। ଯେହେତୁ ସମସ୍ତଙ୍କ ଚିନ୍ତାଧାରା ସମାନ ନୁହ ଜଣେ ଅନ୍ୟକୁ ବୁଝାଇବା ବି ଏଇଟା ନିହାତି ଦରକାର।
ଆବଶ୍ୟକ ହଁ।
ନହେଲେ କେମିତି ହେଇପାରିବ।
ଆମେ ସଚେତନ ହେଲେ ହିଁ। ଆମର ଆଗ ପିଢି କି ହଉ ବା ଆମ ସାହି ପଡିଶାକୁ ହଉ ଆମେ ତାଙ୍କୁ ଟିକେ ବଦଳେଇ ପାରିବା।
ପ୍ରଥମେ ଆମେ ସଚେତନ ହବା ଆମ ପରିବାର ତାପରେ ସହି ପଡିଶା ତାପରେ ଯାଇକି ସମାଜ। କଥା ଆସିବ ସେଠୁ ଆଉ ଆମେ ସଚେତନ ନହେଲେ କିଛି ହେଇପାରିବ ନାହିଁ।
ସେଇଥିପାଇଁ ମାନେ ନାରୀ ଶିକ୍ଷିତ ହେଲେ ହିଁ ଗୋଟେ ଝିଅ ଯଦି ଶିକ୍ଷିତ ହଉଛି ପୁଅ ଘରୁ ଯଦି କିଛି ଡିମାଣ୍ଡ ରହୁଛି, ସେ ସେଇ ଜାଗାରେ କହିପାରିବ। କି କିଛି ଝିଅ ଘରର ଲୋକମାନେ ତାଙ୍କ ହିସାବରେ ମୁଣ୍ଡପାତିକି ସବୁ ଜିନିଷ ସହିବନି କିଛି ଜିନିଷ ନିଜର ଯାହା ମତ ସେଇଟା ରଖିପାରିବେ କିନ୍ତୁ ଯଦି ଗୋଟେ ନାରୀ ଶିକ୍ଷିତ ନ ହହୁଛି ଝିଅର ବାହାଘର କରିବା ଚିନ୍ତାରେ ପୁଅ ଘର ଯାହା କହିବେ ବାବା ମୁଣ୍ଡ ପାତି ସବୁ ସହିବେ।
ଏବେ ବି ନାରୀମାନେ ଶିକ୍ଷିତ ହେଲେ ବି ନିଜର ରୋଜଗାର କଲା ପରେ ବି ମଧ୍ୟ ସେ ଲୋକଙ୍କର ଯୋଉ ବିବାହ ପାଇଁ ବହୁତ କଣ କହିଲ ଅସୁବିଧା ହଉଛି କରିବା ପାଇଁ। ସେ ଏତେ ମାନେ ପଇସା ସାରିକି ପାଠ ସାଠ ପଢ଼ଉଚନ୍ତି। ଇ ଚାକିରି ମଧ୍ୟ କରାଉଚନ୍ତି ତାପରେ ମଧ୍ୟ ସବୁଜାକ ତାଙ୍କୁ ଦବାକୁ ପଡ଼ୁଚି।
ହୁଁ ଆଜ୍ଞା। ଧନ୍ୟବାଦ ଯାହାହଉ ଏତେ ସୁନ୍ଦର ଆଲୋଚନା ହେଲା ଆପଣଙ୍କ ସହିତ। ଭଲ ଲାଗିଲା ଗୋଟେ ଦିଜଣଙ୍କର ଚିନ୍ତାଧାରା ବିଷୟରେ ଆମେ ଜାଣିଲେ।
ଜାଣିପାରିଲେ ଅନ୍ୟମାନାନଙ୍କୁ ବି ନିହାତି ଆମେ ଆ
ଏ ବିଷୟରେ ଜଣେଇବା। ଆଜ୍ଞା ହଉ ରଖୁଛି ନମସ୍କାର ଆଜ୍ଞା।